ହାଲୋ ହଁ ହାଲୋ।
ହାଲୋ। ହାଲୋ ହଁ କ କଁ କରୁଚ?
କଁ କରୁଚ ଏଇ ବଇଚି ଆଉ କଁ କରିବି। ହଁ ଆ ଆଉ ହଁ ଖାଇସାଇଲୁଣି ହଁ। ଆଉ ଆଉ କଁ କହୁ ତମ ଘରେ ତମ୍ ହଁ ବାପା ଦେହ ଭଲ ଆ ଆଉ କଁ ତମେ ଖାଇସାରିଲନି?
ହଁ ଆଉ ଆପଣଙ୍କ ଘରେ ସବୁ କିଏ କିଏ?
ଆମ ଘରେ ଆମ ଘରେ ଅ‌ଁ
ଆମ ଘରେ ଆମର ଶିନା ଅଛନ୍ତି ଦିଝିଅତ ବାହା ହେଇଯାଇଚନ୍ତି। ଆଉ ହଉଛି କଣ? ମୋ ବୋଉ ଅଛି, ମୁଁ ଅଛି, ସାନ ଝିଅ ଅଛି। ଅଛି, ଏତିକି ଅଛୁ ଆଉ।
ଆା ଓହୋ। ଭଲ।
ହ, ହଁ ରୋସେଇ କରିଛି। ହୁଁ, ଆଉ ହଁ।
ମଛେ ଆଉ
ହଁ, ଆଉ ନା ମୁଁ ରୋଷେଇ କରିନି, ମୋ ବୋଉ ରୋସେଇ କରିଚି। ନା, ନା, ମୁଁ କରେନା। ମୋ ବୋଉ କରେ।
ଆଚ୍ଛା। ଆଜି କଣ ହଉଛି? ରୋଷେଇବାସ ତରକାରୀ କାରୀ କଣ? ଆଉ କଣ ତରକାରୀ ଫରକାରୀ ଆପଣ
ଏ ଡା ଆମର ହଉଛି ଡାଲି, ଆଉ କଲରା ଆଳୁ ଭଜା, ଆଉ ଭାତ, ଆଉ ବଢ଼ି ଛେଚା। ଆ ଆଳୁ ଚୁଖା ଏଇଆ ଆଉ। ଆଉ ତମର? ତମ ମା କଣ ରୋଷେଇ କଣ କରିଛି?
ହାଲୋ।
ମୁଁ ତ ଏପଟରେ ଥିଲି। ଜାଣିନି କଣ ଭାତ, ଡାଲି, ତରକାରୀ ଫରକାରୀ ହଉଛି ଆଉ।
ଓହୋ। ଆଉ କଣ
ଓ, ଆଉ, ଆପଣ ରଜରେ ପିଠାପଣା କରିବେ?
ହଁ, ଆମର ପିଠା ହବ ଆଉ। ଆଉ ପିଠା ହେବନି ନା, ରଜଟା ଆଉ। ଆମର ଏଣ୍ଡୁରି ପିଠା, ମଣ୍ଡା ପିଠା, ଏଣ୍ଡୁରି ପି ଠା, ମଣ୍ଡା ପିଠା, ପୋଡ ପିଠା ଆଉ ସୁଜି କାକାରା।
ବଢିଆ ଆଉ। ଆପଣ ସବୁ ଶିଖିଛନ୍ତି?
ହଁ, ହଁ।
ହଁ। ଆପଣଙ୍କର କେତେ ଝିଅ?
ମୋର ତିନିଟା ଝିଅ, ଗୋଟିଏ ପୁଅ। ଆଉ ଦିଇଟା ଝିଅ ଉଁ ନା ଦିଟା ଝିଅ ବାହା ହେଇଛନ୍ତି। ଆଉ ଗୋଟେ ଝିଅ ବାହାହେଇନି। ପୁଅ ବାହାହେଇଛି। ହୁଁ।
ଭଲ ଆଉ।
ମୋ ପୁଅ ବାହାହେଇ ସାରିଲାଣି। ହଁ, ମୁଁ ଏକା ଅଛି। ନା, ମ ଚା
ଆପଣଙ୍କ ପୁଅ କଣ ଚା କରିଛନ୍ତି।
ହଁ ହଁ ମୋ ପୁଅ ବାହାରେ ଚାକିରୀ କରୁଛି।
ଓହୋ ଭଲ ଆଉ ରଜରେ କୁଆଡେ ଯିବେ ନା ବୁଲିଆ ପାଇଁ?
କୁଆଡେ ଯିମୁଁ ରଜରେ ଗରମ ଖରାରେ ବୁଲିବାକୁ। ଯିବାର ଅ ଛି ଆସିମୁଁ। ହଁ। ଯା ଗରମ ଯୋଉ ହଉଛି କଣ କ?
ତିପୁରା
ବହୁତ ହଉଛି। ନା ନା ଆମଆଡେ ବି ଏଇ ଦି ତିନିଦିନି ହେଲା
ଏଇ ଦି ତିନି ଦିନ ଆଗରୁ ବର୍ଷା ହେଇଥିଲା। ଆଉ ହେଇନାଇ ତିନିଦିନି ହେଇଗଲା।
ବର୍ଷା ଉଠଉଛି କିନ୍ତୁ ହଉନି।
ନୂଆ ଝିଅ ବାହା କରୁଛନ୍ତି ବୋଧେ ରର ବାହାର ପଠେଇବେ ଆଉ ନା କଣ?
ହଁ ରଜ ଭାର ପଠେଇମି ଆଉ। ନୂଆ ଝିଅ ବାହାଘର ହେଇଛି ର ରଜ ଭାର ପଠେଇନୁ ପଠେଇମୁ ଆଉ। ହଁ ସବୁ କିଣା କିଣିି ସଇଲାଣି ଖାଲି ହଁ। ଖାଲି ମିଠା ମିଠି ତିଆରି ହବ ଦିଆଯିବ। ହ
ଓ କଣ କଣ ଦେବେ ରଜଭାର ସବୁ?
ରଜଭାର ଏଇ ଆମ୍ବ, ପଣସ, ନଡିଆ। ଆଉ କଦଳୀ। ଆ ମିଠା ମିଠି ତିଆରି କରି ଫେଣି ଗଜା ବୁନ୍ଦିଆ ଆଉ ରସ ଗୋଲା ଏଇ ଆକୁ ସବୁ ତିଆରି କରିକି ଦମୁ। ହଁ।
ଆପଣ କଣ ଦିଟା ନୂଆ ଝିଅ ବାହା କରିଛନ୍ତି ନା ଦିଟା ଝିଅ ଆପଣ ଏବେ ବା କରିଛନ୍ତି।
ନା ନା ତେର ତା ଗୋଟେ ବାହାଘର ହେଇଥିଲା ଏବେ ନୁଆ ଗୋଟେ ବାହା ହେଇ
ଓ ଆଉ ସବୁ ଭଲ ନା ଆପଣଙ୍କ ଘର।
ହଁ ଆମ ଘର ସବୁ ଭଲ। ଆଉ ତମର ସବୁ ବାପା ମା କଣ କରନ୍ତି? ହ୍ୟାଲୋ।
ଭଲ ବାପା ଗୋଟେ କଲେ ହଁ ଭଲ ସବୁ ଆମର। ମୋ ବାପା ଗୋଟେ କଲେଜରେ ଚାକିରୀ କରିଥିଲେ ଆଉ ମୋ ମା ଘରେ ଆ ମୋର ଭାଉଜ ଅଛନ୍ତି। ଆଉ ଆଉ ମୁଁ ଏକା ଆଉ ମୋ ଦି
ହଁ।
ହୁ ଆଉ।
ହଁ।
ଆଉ ଆପଣ ଖାଇଛନ୍ତି କଣ?
ଆର ଟି ହେଇଥିଲା ଆଉ ଚୋଖା ହେଇଥିଲା ରୁଟି ଚୋଖା। ଆଉ ଗାଧୁଆଳକୁ ରୋଷେଇ ହଉଛି ଖାଇମୁଁ ଆଉ। ହୋଉ
ହଁ ଭଲ ଆଉ
ଆଁ ହଁ ଭଲ
ଆଉ ଘରେ ସମସ୍ତଙ୍କ ଦେହ ଭଲ
ହଁ ହଁ ଘରେ ସମସ୍ତିଙ୍କ ଦେହ ପା ଭଲ ଅଛି ଏଇଶୁଣିକା ତାପରେ ତା ବାପା ଦେହ ଟା ତ ସବୁବେଳେ ଭଲ ହୁଏନା ଆଉ ଗୁଡ, ହାତ ଧରୁଛି ଆଉ ହାଲୋ
ହଁ କୁହନ୍ତୁ ଶୁବୁଚି। ଆଉ
ଶୁବୁଚି ନାଁ? ହଉ ଆଉ ତମ ଘରେ ସବୁ ଆଉ ତମ ଦିହ ପାହା ସବୁ ଭଲ ଅଛି? ହାଲୋ
ହଁ ମୋ ଦେହ ହଁ ମୋ ଦେହ ପା ଭଲ। ଏଇ ମଝିରେ ଗୋଟେ ଜାଗାରେ କାମ କରୁଥିଲି ଟିକେ ଦେହ ଖରାପ ହେଇଯାଇଥିଲା ଆଉ
ଆଁ ଉଁ
ସୁବିଧା ଆଉ ଏବେ ଏଇ ଘରେ ଆସି ରହିଲି।
ହାଁ ଅଁ
ହଁ ଚାକିରି ବାକିରି ମିଳୁନେଇ ଘରେ ଅଛି ଆଉ ଚାଲିଛି
ହଁ ହଅଁ ହଉ କୋଉଁଠି ମିଳିନେ ଢକ ଠାକୁରଙ୍କ ଦୟା ରେ ଯଦି କଉଠେ ହେଇଯାଏ ଯିବ। ଯିବା ଆଉ
ଆଯି ମୂଳିଆଙ୍କୁ କଷ୍ଟ ହବ।
ହଁ
କଉଠି ଗୋଟେ କାମ ଧର ମିଳିଲେ ଏଇ ସବୁ କଥା ଆଉ ଯାହା ବି ହଉ ଘରେ ଅଛି ଖରା ଗରମ
ଟ୍ରାନ୍ସକ୍ରିପସନ କଲୁ
ଖରା ଗରମ ହଉଛି ଯୋରେ ଯିବା ପାଇଁ ତାପରେ ଆଗକୁ ରଜ ଅଛି ଦେଖିବା
ନାଁ ନାଁ ଆଉ ଥାଉ ଖରା ପ୍ରବଳ ହଉଚି ଘରୁ ବାହାରିହଉନି ଦଶଟା ବାଜିଲା
ଉଁ ହୁଁ ସେଇ ବାହାର କାଲି ସବୁ ଯାଇଥିଲୁ ଗୋଟେ ଜାଗାକୁ ଟିକେ ଟିକେ ସେ ଏତେ ଗରା ଗରମ ଖରା ଯେ ଆଉ ଆସିବା ଭାରି କଷ୍ଟ କଷ୍ଟକର ହେଇଗଲା।
ହଁମ ମୁଁ ତ ଆଜି ଦଶଟା ଦଶଟା ବାଜୁଛି ଏଗାଟା ବେଳକୁ ମୁଁ ଆଉ ଘରୁ ବାହାରି ପାରୁନି କାମ ହଉ ନହଉ ଖୁସି ନ ହଉ ମୁଁ ଘରୁ ବାହାରି ପାରୁନି। ମେଡମ ମୁଁ ପାଞ୍ଚଟା ବାଜିବ ଘରୁ ବାହାରିବି।
କହିବି, ଆଉ
ଆଁମ୍ସ
ହଁ କୋଉ ଆପଣଙ୍କର ରୋଚେଇ କହୁଥିରେ ହୁଏ। ଚୁଲି ନା ଗ୍ୟାସ?
ନାଁ ନାଁ ମୋର ଚୁଲି ନା ଆଉ ଗ୍ୟାସ ନାହିଁ। ଗ୍ୟାସ ଅଛି କିନ୍ତୁ ଅଳ୍ପ ଗ୍ୟାସ ଅଛି ବୋଲି ତମେ ଗ୍ୟାସୁଟା ନାଁ ମୁଁ ଚୁଲିରେ ରୋଷେଇ ହୁଏ।
ରୋଷେଇ କରୁଥିବ ବହୁତ ଗରମ ହଉଥିବ
ହଁ।
ବହୁତ୍ ଗରମ୍ ଖରା
ଗ୍ୟାସ୍ ନାହିଁ ଗ୍ୟାସ୍ ଆଣିନୁ ଆଉ ଆଣିଲେ
ରେଟେ ତାପରେ ବ୍ଲାକ୍ ରେ ବେଶୀ ନଉଚନ୍ତି ବୁକିଂ କରିକି ଆଣିବାକୁ ପଡିବ ଆଉ। ହଁ। ଆଉ କଣ।
କଣ କି
ନା ଆମର ଜାଳ କି ହଁ କିଣା ନା। ଶୁଭୁନି।
ନାହାନ୍ତି-ନାହାନ୍ତି ଆପଣ ବାଡି ଫାଡି
ନା-ନା ବାଡି କିଣିକି ଆଣୁ ନା ପତର ବାଡି କିଣିକି ଆଣୁ। କରିକି ଆଣୁ ଆଉ।
ଭଲ ଆଉ କାଠ ଫାଠ କିଣି ଆଣନ୍ତୁ ଜାଳିବି ଆଉ।
ହଁ କାଠ କିଣା ହୁଏ ଘସି କିଣା ହୁଏ ପତର ବି କିଣା ହୁଏ। ହୁଁ ଏଇ ଜଳା ହେଇକିରି ରନ୍ଧା ହୁଏ। ସକାଳେ ହୁଏ ଗାଧୁଆବେଳେ ହୁଏ ରାତିକି ହୁଏ। ଆଉ ଗ୍ୟାସ୍ ତ ନାହିଁ ଗ୍ୟାସ୍ ରେ କରାହୁଏ। ଗ୍ୟାସ୍ ରେ ରୋଷେଇ ହୁଏ ଆଉ ମେଘ ହେଲେ
ମିଳୁନେଇ ଆଉ ଏତେ ଇଏ କିଏ କରିବ।
ହୁଁ-ହଁ।
ହଁ।
ହଉ ଆଉ କଣ କହୁଚ?